ହ ଭାଇ।
ଜୟ ଜଗନ୍ନାଥ ଗୁଡ ମନିଂ ଆଉ
ଆମର ଭାଇ କେଉଁଝର।
ଆଉ କେନ୍ଦୁଝର ନାଇଁ କି ବର୍ଷା ଆମର ଯାଜପୁର।
ବନ ବର୍ଷା ଭାଇ ସକାଳୁ ରାତି ଚା ବାରରୁ ଲାଗି ରହିଚି। ଏପର୍ଯ୍ୟନ୍ତ ଛାଡି ନାହିଁ।
ରାତି ତିନି ରେ ଅମର କରୁଛି ହଲଚଲ କରି ଦଉନି।
ଆଜ୍ଞା ଆଜ୍ଞା ଆମର ବି ଏମିତି ସେୟ ହଉଚି ଏପଟେ। ଆ ମେଘ ହେଲେ ସିନା ଭାଇ ରୁଆ ରୁଇ ହବ।
ଆଚ୍ଛା ତମେ ସେତେବେଳ ଏଇନା କଣ କରୁଛ କଣ ପ୍ରଫେସନ କଣ? ନା ତମେ ପାଠ ପଢୁଚ ନା କଣ କରୁଚ?
ପାଠ ପଢୁଚି ଭାଇ ଷ୍ଟୁଡେଣ୍ଟ ଅଛି।
ଷ୍ଟୁଡେଣ୍ଟ କୋଉ କୋଉ କୋଉ କୋଉ କ୍ଲାସ?
ପ୍ଲସ ଥ୍ରୀ।
ହଁ ପ୍ଲସ ଥ୍ରୀ।
ଆଜ୍ଞା।
ପ୍ଲସ ଟୁ ଆମର ରେକୁଟିଆ ଜାଣିଥିବ ରେକୁଟିଆ କଲେଜ।
ଓ ସେଠି ତ କାଲି କଥା ହଉଥିଲ ନା
ଆ ନା ଆଉ ଜଣ ହେଇଥିବ ବୋଧେ।
ଓହ। ଆଉ ରେକୁଟିଆ କଲେଜ ନାଇଁ କି।
ଆଜ୍ଞା।
ସାଇନ୍ସ ନା କଣ?
ଆର୍ଟ୍ସ ଆର୍ଟ୍ସ ଆର୍ଟ୍ସ ଥିଲା।
ଆଟ୍ସ ଥିଲା ତା ହେଲେ ଠିକ ଅଛି। ଆମ ର ରଣପୁର ରେକୁଟିଆ ଆଉ ଦଗା। ଆ ତମ ତମ କୁଟିଆି ତମେ ଏକୁଟିଆ ତମ ଘରଟା କୋଉଠି କେଉଁଝର କୋଉ ଜାଗା କହିଲେ ମୁଁ କହିଦେବି।
ବରିପାଳ।
ବରି ପାଳ ତମେ ଅରବିନ୍ଦ ବୋଲି ଗୋଟେ ଜଣେ ମୁଁ ହୋମିଓପାଥି କ୍ଲିନିକ କରିଛି ହୋମୀଓପାଥି କ୍ଲିନିକ୍ କରିଛି ଚିହ୍ନିଥିବ। ମୋ ସାଙ୍ଗଟା। କନ୍ୟା ଆରୋଗ୍ୟ ସେଣ୍ଟର ସେଣ୍ଟର। ହଁ ସେ ଗୁଟାଏ ହୋମପାଥି ଆରୋଗ୍ୟ ସେଣ୍ଟର କରିନି କ୍ଲିନିକା ଏଁ। ମୋପାଖରେ ଯୋଉ ତମ ଇଏ ବା ସେ ଇଏ ଛକ। ଆଉ ପାଖରେ ସବୁ କରିନି।
ଆମ ନାର ମୂର୍ଷ ଛକ ଭାଇ।
ଆମ ନରଣପୁର, ନରଣପୂର୍ ଛକ ବା।
ହଁ ହଁ ହଁ ହଁ ସେଇଟା ନାରଙ୍ଗପୁର ନରଙ୍ଗପୁର ଛକ।
ହଁ ନାରଙ୍ଗପୁର।
ଆଜ୍ଞା!।
ସେ ସେଇଠି କରିଛି ନିଅଣ୍ଡ ବାଙ୍କ ନା। କି ବ୍ୟାଙ୍କ ଅଛି ସେଇଠି ସେ କରିଛି ଆଉ। ୟୁନିଅନ ବ୍ୟାଙ୍କ ନା କି ବ୍ୟାଙ୍କ ସେ ଓମ୍ପତି। ଆଗେ କରିଥିଲା ଛେଣ୍ଡା ଛେଲି ସେନାପତିରୁ କରିଥିଲି। ତାପରେ ଉଠାଇ ଆଣିକି ଏଠି କରୁଛି ଆଉ।
ଆଜ୍ଞା!।
କଣ ଭଲ ଏକ?
ହଁ ଭଲ ଆମ ପଟେ ତ ଏବେ ରୁଆପତା ଧାନ ଚାଷ ଜାଣିଥିବେ ନିହାତି।
ଆ ଅ
ଆ ସେଇଆ ଚେନ ଚାଲିଛି ଭାଇ ଆମପଟରେ।
ହଉ ଭାଇ ଆଉ ମୋ ଘରଟା ଡୁବୁରି ମୁଁ ରହୁଛି ଯାଜପୁରରେ।
ଆଚ୍ଛା। ଆପଣଙ୍କନେ ନା ଆଜ୍ଞା! କଣ ହଉଛି? ମାନେ ପ ନି ପନିପରିବା ଫସଲ ଫୁସଲ।।
ପନିପରିବା ଫସଲ ଆମର କିଛି ନାହିଁ। ଆମର ପୁରା ଶୁଖା କିଛି ନାହିଁ। ଡୁବୁରୀ ଘରେ ପ୍ଲାଣ୍ଟେ ଡୁବୁରୀ ଘରେ ପ୍ଲ। ଣ୍ଟେ।
ହଁ ଚାଷ ବାସ ହଉନି ଭାଈ।
ଚାଷ ବାସ କିଛିନାହିଁ ଖାଲି ଧାନ ଚାଷ ଧାନ ସେ ବର ସେ ପୁଣି ଫଳିବ କି ନାଇଁ ଗ୍ୟାରେଣ୍ଟି ନାହିଁ।
ହଁ ବର୍ଷା ହଉନି କି?
ବର୍ଷା ଏଇ ଏଇ ଠିକ ସମୟରେ ତ ହଉନି ଏଇନା କୁଟୁଛି ଠିକ ଯେତେବେଳେ ଚାଷୀ ଖୋଜୁଥିବେ ବର୍ଷା ହବ ବୋଲି ସେତେବେଳେ ବର୍ଷା ହବ ନା
ଆମର ଗୋଟେ ଡ୍ୟାମ ଅଛି ରେମାଲ ଡ୍ୟାମ ଜାଣିଥିବେ।
ହଁ।
ରେମାଲ ଡ୍ୟାମ ଜାଣିଥିବେ?
ହଁ ରେମାଲମ୍ ସବୁବେଳେ ଭୋଜି କରୁ ରେମାଳମ୍ ରେ ଜାଣିନୁ
ଆଜ୍ଞା ସେଇ ଆମ ସେଇ ଡ୍ୟାମ୍ ପାଇଁ ତ ଆମର ମାନେ ମେଘ ନ ହୁଏ ବିଲ ଶୁଖିଯାଏ ସେ ଡ୍ୟାମେ ଦ୍ଵାରା ଆମର ଫସଲଟା ହେଇ ମାନେ ପାଣିଟା ଠିକ୍ ଟାଇମ୍ ରେ ମିଳିଯାଏ ଆଉ।
ଏବେ ପାଣି ତ ଶୁଖା ପଡିଯିବ ଉ ଏ ବର୍ଷ ତ ମରୁଡି ଲେଖିଛି।
ଏବର୍ଷ ବର୍ଷା ଠିକ୍ ଟାଇମ୍ ରେ ହେଇଯାଉଛି ଭାଇ।
ଓ ହୋ ଏୟା ଆଉ କଣ ଆଉ କଣ ଖବର ଟିକେ କୁହ
ଭଲ କଣ ଖାଇଥିଲ ଭାଇ ମର୍ନିଙ୍ଗ ରେ?
ମୁଁ ଏଇ ଉଠିନି ଏଇ ଅଧ ଅଧ ଘଣ୍ଟା ଅଧ ଘଣ୍ଟା ହେଲା ଉଠିଲି ଉଠିକି ଚାହୁଁ ଚାହୁଁ ଘଣ୍ଟେ ଏଇ କିଏ ଜଣେ ଫୋନ୍ କରିଥିଲେ ସେ ଆପଣଙ୍କର ସେ ଆମର ଏନ୍ ଜି ଓ ମୋର ଗୋଟିଏ ଏନ୍ ଜି ଓ ଅଛି ନା
ଆଜ୍ଞା।
ଏନ୍ ଜି ଓ ଜାଣିଛ?
ଆଜ୍ଞା ଆଜ୍ଞା।
ଏନ୍ ଜି ଓ ଅଛି ସେ ଏନ୍ ଜି ଓ ହବା କଥା ଆଜି ଡକ୍ଟର ମାନେ ଆସିଆ କଥା
ଆଜ୍ଞା।
ଆଉ ଆ ଯା କାଲି କା ରାତିରେ କ୍ୟାନସଲ୍ କରିଦେଲୁ ବୋଲି ରକ୍ଷା ଏଇ ବର୍ଷାରେ କିଏ ଯାଇ କରିଥାନ୍ତା।
ଭଲ ବର୍ଷା ଏପର୍ଯ୍ୟନ୍ତ ଛାଡୁନି ଭାଇ
କରୁଛି ମାନେ ସାଙ୍ଘାତିକ୍ କରୁଛିୁ ବହୁତ୍ ହଇରାଣ ହେଇଥାନ୍ତି। ଡକ୍ଟର ମାନେ ଆସିବେ କେମିତି ତାଙ୍କୁ ଖାଆ ପିଆ ତାଙ୍କ ଏ ରୂପିଶ୍ ସେଟା ଆସିକି ଦେଖା ଇଏଚ ମତେ କହିଥିଲା କହ ଯଦି ଆଉ ଦେଢଶହ ପେସେଣ୍ଟ୍ ତାହାଲେ ଦବ ତାହେଲେ ଆମେ ପାଞ୍ଚଟା ଡକ୍ଟର ଯିମୁ।
ଆଜ୍ଞା।
ଏସ୍ ଆମର କଣ୍ଡିସନ୍ ସେୟା। ଆ ଯେ ପେସେଣ୍ଟେ ଫ୍ରିରେ ଚିକିତ୍ସା ହବେ ତାଙ୍କ ରୋଗୀ ଦେଖାଅ ବାଙ୍ଗଳା ଚିକିତ୍ସା। ପ୍ଳସ ଆମ ଏନ୍ ଜି ଓ ଟା ନାହବ ଆ ତାହେଲେ ତ କଣ ଆ ଏଇଡ଼ା ବର୍ଷା କଟ୍ ଲା ମଜ୍ ଦି ସନି ବାର ବର୍ଷା କଲେ ନା - ନା ଏ ବର୍ ଉଁ ରଇବାର ଛେଚିବ ଆମର ଦର୍ କାର୍ ନାହିଁଁ ଆଁ
ଆମ ତାରିଣି ଟେମ୍ପୁଲ୍ ଆଜ୍ଞା ଆ ଆମ୍ ପଟେ ଆସିଥିବେ କେଉଁଝର ନିହାତି
ଆସିଛି ଆଞ୍ଜା ଆ ସେପଟେ ରେ ଓଡିଶାର ଗୌବ ମେନେ ମାନେ ଗୋଟିଏ ଠାକୁରାଣୀ ସମ୍ ଦାଏ ଗାଡି ଘୋଡା ରେ ପୂଜା ହେନେ ଆମର ବନ୍ଧୁବାନ୍ଧବ ଅଛନ୍ତି ନଡିଆ କୋରା ସିଏ ବିକୁଛନ୍ତି ସେ ଆମର ବନ୍ଧୁବାନ୍ଧବ ଅଛନ୍ତି ସା- ସ୍ - ବ୍ ରେ।
ଆ ରଥଯାତ୍ରା କୁ ପ୍ଲାନିଂ କଣ ଅଛି ପୁରୀ ଯିବେ?
ଏ ପୁ ରଥ ଯାତ୍ରାରେ
ଆଜ୍ଞା ଭିଡ ତ ଆଜ୍ଞା ଜୋରେ ଲାଗି ରହିବ।
ହଁ ପ୍ରବଳ।
ଆ କିଛି ଆପଣଙ୍କ କିଛି ପ୍ଲାନ୍ ଥିବ ଯାଇତେ
ନା ମ ସେମିତି ଯାଇ ହବନି ପୁରୀ ବାହାରିଲୁଣି ଜଗାର ତ ଡୋରି ଲାଗୁନି ଆଉ।
ଆଜ୍ଞା।
ଆ ଜଗା ଦ୍ୟରୁ ଜଗା ଦ୍ୟାରକୁ ତା ଅନୁମତି ବିା କେମିତି ଯିବ।
ଆଜ୍ଞା।
ହିଁ। ତମେ କଣ ଜଗା ଦୁଆାରକୁ ତା ତା ଅନୁମତି ବିନା ଯାଇପାରିବ?
ଯାଇ ତ ଆଜ୍ଞା ଡୋରି ନାଗି କିି ତ ଆଜ୍ଞା କିଛି ହେଇପାରିବ ନାହିଁ।
ଘରେ ବସି ଡେଲି ପ୍ଲାନ୍ କରୁଥିବ।
ଡୋରି ଲାଗିିଥିନେ ବି ଆଜ୍ଞା ଦି ଠାକୁର ନ ଚାହିଁଥିବେ ଯାଇକି ଦର୍ଶନ ବି କରିହବନି ପୁରୀ ବି ଯାଇକି। ଆମର ଏ ପାଖରେ ଆମର୍ କେନ୍ଦ୍ରାପାଳ ବୋଲି ପାଖରେ ସ୍ ଜାଣିଥିବେ?
ହଁ।
ସେଇଠି ଆମର ହିଁ ହୁଏ ମାନେ ଛୋଟ ଆକାରରେ ହୁଏ। ଟିକେ ରଥଯାତ୍ରା ଆମେ ସେଇଠି ଯାଇକି ଦେଖୁ ଆଉ ରଥ ଟାଣୁ।
ଆମର ଏଠି ରୁମ୍ ଆଗରେ ରଥଯାତ୍ରା ହୁଏ।
ଆଜ୍ଞା କେଉଁଝର୍ ରେ ତ। ଆମ କେଉଁଝରରେ ତ ଫେମଶ୍ କହିବା କୁ ଗଲେ ସବୁଠୁ ହା ବଡ ରଥ। କିନ୍ତୁ ଭାଗ୍ୟ ଯେ ଡୋରି ଲାଗି ପାରୁନାହିଁ ଯାଇ ହଉନାହିଁ।
ଏଇଟା ବୋଧେ ମାଳିକା ଯୋଉଁ କୋହୁଛି ଏଇଟା ବୋଧେ ଶେଷ ରଥଯାତ୍ରା।
ଆଜ୍ଞା ସ୍- ସ୍। ଦେଛା ଆଜ୍ଞା ମାଳିକା ତ ଆଜ୍ଞା କହୁଛି, ଯାହା ସବୁ ସେଇ ଠାକୁରଙ୍କ ଇଚ୍ଛା ଆଉ।
ଏଇଥର ଦୀପ ଆଳତି କରୁଥିଲେ ଦୀପ ଲିଭି ଗଲା।
ଆଜ୍ଞା ଆଉ କୁଆଡା ଆପଣଙ୍କ ପ୍ଲାନିଂ ଅଛି ବୁଲାବୁଲି କରତେ?
ନା କୁଆଡ ନାହିଁ।
ଏଇ ବର୍ଷା ପାାଗରେ ତ ଏ କଣ ଯାଇ ହି ହବ ନାହିଁ।
ଉୁଁ।
ଏ ବର୍ଷା ପାଗରେ ତ କୁଆଡେ ଯାଇ ହିଁ ହବନି ଯାହା ପ୍ଲାନିଂ କରିନେ ବି ସେ ବର୍ଷା କିଛି କରେଇଦବନି।
ହୁଁ ଏଇଆ ଆଉ।
ନା ନା।
ନିଜେ ଯେ ବଞ୍ଚିବା କଥା ସମୟ ଖାଲି କଟିବା କଥା।
ସେଇ ବର୍ଷା ପାଗରେ ଚାହା ପିଇବା ଭାଇ ଘରେ ରହିବା କଥା ଆଉ। ଆପଣ କଟେ ଆଜ୍ଞା ଛତୁ ଛତୁ ଚାଷ ହୁଏ ନା।
ହୁଁ ଛତୁ ଚାଷ ହଉଛି ନା। ଏଇ ଯୋଉ ଡିମିଳି ଛତୁ ଡିମିିଳି ଛତୁ ରେ ଆଉଚି। ଅ।
ଆପଣ ଯାଜପୁର ଘର ମାନେ ବିରଜା ମନ୍ଦିର ଆମର ଏକ ସ୍ଥାନ ଯାଜୁପରେ କହିବାକୁ ଗଲେ ଗୋଟିଏ ମନ୍ଦିର।
ହଁ ତିମିଲି ଛତୁ ଆମର ଏଠି ଚାଷ ହଉଛି ଆଉ।
ଆଜ୍ଞା।
ଡିଙ୍ଗିରି ଡିଙ୍ଗିରି।
ଆଜ୍ଞା ଆଜ୍ଞା। ଆମର ଯୋଉ ଜଳେଶ୍ଵର ହେଇଛି ଯାଜପୁର ପାଖାପାଖି
ହୁଁ।
ମିନି କେଦାରନାଥ
ଉୁଁ ଉୁଁ।
ଆଜ୍ଞା ଆପଣ ଏଣେ କେବେ ବୁଲିତେ ଯାଇଛନ୍ତି।
ନା ନା ଆମେ ଯାଇନ ସେ କୋଉଠି କହିଲ ଆକ୍ ଚୁଆଲି କୋଉଠି କୋଉଠି ସେଟା କଣ ମାନେ କୋଉଠି?
ଆଜ୍ଞା।
ଏଟା ଶୁଣିିଥିନି କିନ୍ତୁ କୋଉଠି କଣ ଜାଣିନେଇ।
ହଁ।
କୋଉ ଜାଗା ଅକ୍ଚୁଆଲି ଲୋକେସନ କୋଉଠି ମାନେ
ସେଇଟା ଆମର ଯୋଉ ଯାଜପୁର ପାଖପାଖିି ବା।
ଯାଜପୁର ରେ ଭାଇ କୋଉଠି କଣ? ମୁଁ ଶୁଣିିଥିନିି ମିନି କେଦାରନାଥ କୋଉଠି ଆକ୍ଚୁଆଲି କୋଉଠି ଲୋକେସନ ଟା କହିଲ।
ଆମର ଜଳେଶ୍ଵର ଯୋଉ ତାକୁ ଆମ ଜଳେଶ୍ୱର ଆଜ୍ଞା ଯାଜପୁର ର ଆଗକୁ କି ଗୋଟେ ଗାଁରେ ଅଛନ୍ତି।
ଭଦ୍ରକ ବାଲେଶ୍ୱର ଜଳେଶ୍ୱର।
ଆଜ୍ଞା ନା ଭଦ୍ରକ ଲାଇନ ଆମର ଭୁବନେଶ୍ୱର ଗଲାବେେଳକୁ ଯୋଉ ଲାଇନ ଅଛି।
ଭୁବନେଶ୍ୱର ଗଲା ବେଳେ ହଂସପାଳ ଜଳେଶ୍ୱର ତ ନାହିଁ।
ସେଇ ପାଖାପାଖି କୋଉଠି ଅଛି ସେ ଜଷ୍ଟ ମାନେ ପାଣି କୋଇଲିୁ ଆଜ୍ଞା ହଁ ପାଣି କୋଇଲିି ଆଗକୁ ସେଇ ପାଖାପାଖିରେ ଅଛି ସେ ମନ୍ଦିର। ଆମେ ଶୁଣିଥଥିଲୁ ପପର ଲୋକ
ନା ନା। ନା ନା ନା ପାଣି କ ଲଗନୁ ହେଇଛି
ଆଜ୍ଞା।
ହ। ମୁଁ ଗାଁରେ ଥିଲାବେେଳେ କଣ ପୁରୀ ଠାକୁର ପାଖକୁ ଯାଇ ପାରୁଥିନି। ଆ ସେ ଟ୍ରେନ ଯୋଉଠି ଲାଗୁଛି ସେ ପାଖରେ ରହିନି। ପ୍ରୋଭୁ ଙ୍କ ଡୋରି ଲାଗୁନି ଯାଇପାରୁନି ଆଉ।
ଆଉ ପ୍ରକୃତରେ ମେନେ ହେଲା ଖାଲି ପାଟିରେ ମୁଖରେ କୁହାଯାଉଛି କିନ୍ତ ଅନ୍ତରରେ ଯାଇକି ମାନେ ଭଗବାନଙ୍କୁ ଦର୍ଶନ କରିବା ଲାଳସା ନାହିଁ। ଏଟା ସତ କଥା ଅନ୍ତରରେ ଯଦି ଲାଳସଥାନ୍ତା ଜଗା ମନକୁଡାକି ନେଇଯାଇ ଥାନ୍ତା।
ଆଜ୍ଞା ଆଉ ଗୋଟେ କଲ୍ ଆଜ୍ଞା ଯୋଡନ୍ତୁ।
ହୋଉ। ଆଜ୍ଞା ଏ ଚା ପିଆ ସରିଲା।